ଆମ ଜୟ ଜର
ହ
ହ
ଆଉ କଣ କିଏ ଅଛ ତ।
ୟ
ଲଷ୍ମୀ ପୁଣି
ଆଜ୍ଞା ଆଜ୍ଞା ଶୁଭିଲା କୁହ କଣ କରୁଛନ୍ତି ଏବେ। ହ୍ୟାଲୋ। ହ ମା
ହଁ ଫ୍ରି ଅଛନ୍ତି ।
ହଁ ହଁ। ଫି ଅଛି ଏବେ କଣ କରୁଛନ୍ତି।
ମିଲି ଆପଣଙ୍କର ସେ ଗଟେ ସାପ୍ତାହିକ ସତ୍ସଙ୍ଗ ଚାଲିଛି ତ ।
ହଁ ହଁ ଚାଲିଛି ଡେଲି ବି ଡୋର ଟୁ ଡୋର ଯାଇି ପ୍ରାର୍ଥନା ବି ଚାଲିଛି। ଆଜି ଆମ ଘର ଅଛ
ମା ଶ ଅସ୍ନଯଇଛନ୍ତି
ଆଜ୍ଞା ସମସ୍ତେ ଅଲ ଟଟାଲ ଫାମି ହ
ହଁ। ଆଉ ରଜ କୁଆଡେ ଯାଇଥିଲେ ରଜୁକୁ।
ରଜକୁୁ ମା ଆମ ଏଇଠି ତ ଗାଁ ରେ ହିଁ ହଉଛି ଆଉ ଗାଁରେ ସେଲିବ୍ରେସନ ଆମ ଘର ସାମ୍ନାରେ ହିଁ ହଉଛି ତେଣୁକରି ଆଉ କୁଆଡେ ଯିବା ମୁଁ ତ ଘରର ବଡ ବୋ ନାହିଁ ଘରର ବଡ ବୋହୂ ମୁଁ ଆଉ କୁଆଡେ ଯିବା। ହେଁ ହେଁ।
ଛୁଆ ବୁଲ୍ ନଥିଲେ।
ନାଇଁ ନାଇଁ ଗାଁ ରେ ଆମର ଘର ସାମ୍ନାରେ ହିଁ ହଉଛି ଉତ୍ସବଟା ଏଇ ଯୋଉ ମହୋତ୍ସବଟା ରଜ ମହୋତ୍ସବ ପୁରା ଆମ ଘର ସାମ୍ନାରେ ହଉଛି ତ ଆମ ଘର ଆଗରେ ଫଙ୍କସନ ଆମେ କୁଆଡ ସେଦିନ ଛାଡିକି ତ ଯାଇପାରିବୁନି। ଆଉ ମୁଁ ଶଙ୍ଖ ଫୁଙ୍କାରେ ଗୋଟେ ପ୍ରାଇଜ ଆଣିଥିଲି ଝିଅ ବେଲୁନରେ ଖେଳିଲା ସେ ଗୋଟେ ଆଣିଥିଲା। ଆ ନିଜେ ନିଜେ ପାର୍ଟିସିପେଟ କରୁଛୁ ଆଉ କୁଆଡେ ଯିବା ଗାଁର ଯାହାହେଲେ ଘରରେ ତୋର ନିଜର ଭଲ ମନ୍ଦ ଦିନେ ରହିବା ଦରକାର।
ଆଜ୍ଞା।
ଆଉ କଣ କୁହନ୍ତୁ? କାମ
ହଁ ସନ୍ଧ୍ୟା ପ୍ରେୟାର ହବ।
ହଁ।
ଆଉ ଠାକୁରଙ୍କ କାମ ଠିକ ଠିକ ଚାଲିଛି ନାଇଁ।
ହଁ ଚାଲିଛି ଠାକୁର ଦ୍ବାର ଚାଲିଛି।
ଆଉ ମାତୃ ସମ୍ମିଳନୀ ମାସକୁ ଥର ହୁଏ ନାଇଁ।
ହଁ ମା ମାସକୁ ଥରେ ପ୍ରଥମ ରବିବାର ଟା ରଖିଛୁ ଅଉ।
ଓହୋ କେତେବେଳେ ମା ସେପଟରେ ମାତୃ ସମ୍ମିଳନୀ ଆରମ୍ଭ ହୁଏ?
ଆମେ ମା ଏଇ ତିନିଟାରେ ରଖିଛୁ ତିନିଟା ରୁ ସାଢେ ଚାରିଟା ଭିତରେ ସାରି ଦଉଛୁ। ପହଞ୍ଚି ତା ଭିତରେ ହଁ। କିନ୍ତୁ ଆମର ଏଠି ରୀତିକ୍ ମାନେ ପାଟି କରୁଛନ୍ତି କାହିଁ ତ ଦିନ ତିନିଟାରେ ଗୋଟେ ହୁଏନି ପହଡ ପଡିଆ ସେଇ ସମୟରେ କାହିଁ କରୁଛ ସକାଳେ ତ ମାନି ନିିହାତି ସମସ୍ତଙ୍କର କାମ ଅଛି କାହାର ଶାଶୁ ଶାଶୁର ଅଛନ୍ତି କିଏ ବି ଗାଈ ବାଛୁରୀ ରଖିଛନ୍ତି କିଏ ବି ଜବ୍ କରୁଛି କାହାର ଯିଏ ଜବ୍ କରୁଥିବ ରବିବାର ଦିନ ସେ ଫ୍ରି ମାନେ ତାର ସଫା ସୁତୁରା ସେ କରିବ ଆଉ ଏମିତି ହେଇକି କି ଆମେ ତିନିଟାରେ କରୁଛୁ ହେଲେ ବି ଯେତିକି ଯାହାଜକ ପାଟି କରୁଛନ୍ତି ପହଡ ପଡିଲା ପରେ କରନ୍ତିନି ବୋଲି।
ଆମେ ଏପ ଆମ ଏପଟରେ ବି ମୁଁ କହୁଛି ସେ ତିନିଟା ବେଳେ କର ବୋଲି। କିନ୍ତୁ ସେ ମା ମନା କରୁ ଚନ୍ତି। ଆମର ଠିକ୍ ନ ଟାରେ ଆରମ୍ଭ ହଉଛି।
ଓହୋ ସକାଳୁ।
ହଁ ସକାଳ ନଅଟା। ାରୁ ଆରମ୍ଭ ହଉଛି। ସେ ସାଢ଼େ ଦଶଟା ହେଇଗ ସାଢେ ଏଗାରଟାରେ ଶେଷ ମାନେ ନଅଟାରେ ଛୋଟ ପିଲାଙ୍କର ହେଇଯାଉଛି। ଚା ସଙ୍ଗୀତ କାର୍ଯ୍ୟକ୍ରମ ହଉଛି ତାପରେ ଆମର ସାଡେନ ଟାରୁଆର ଭଡ଼ ବମ ହେଉଚି।
ହଁ କଣ ହଉଛି ମାଗ ସକାଳେ ସମସ୍ତେ। କାମ ସେଦିନ ଅ ଯ ଯାହାବ ଯା ପର ଫ ମିିଲ ଲାଗ କି ଯା ଯେତିକି ଲୋକ ରହୁଛନ୍ତି କାମ ରହୁଛି। ତ ସକାଳୁ ସମସ୍ତେ ଯିବାଡା ସମ୍ଭବ ହେଇପାରୁନି। ତେଣୁ ଆମେ ଦିନ ତିନିଟାରେ ର ରଖି ଦିନ ତିନିଟା ତ ଆରାମ ସେେ ସବୁ ମା ମାନେ ଉପେ।
ହଁ ସବୁ ମା ମାନେ ଫ୍ରି ।
ସେତେବେଳେ ଆଉ କାହାରି କାମ ନଥିବ ଯାହାଲି ପାଞ୍ଚଟା ପର୍ଯ୍ୟନ୍ତ କିଛି କାମ ନାହିଁ, ଆରାମ ସେ ସାରିକି ଆସିଲୁ ଘରେ ଝାଡୁ ଝାଡୁ ଯିଏ କରିବାର ଅଛି କଲା, କିବା ଝାଡୁ ବି କରିଦେଇକି ଯିଏ ଯାଇ ପାରିଲା ଯାଇ।
ହଁ ବା ଆମର ସଖାଳୁଆ ଆଗେ, ସଖାଳୁଆ କରୁଛନ୍ତି ଭାରି ହଇରାଣୁ।
ହୁଁ ନିହାତି ସକାଳ ଟାଇମ ଟା କାମ ନା, ମେନେ ଯଦି ମା ମାନେ ଯୋଗ ନହେଲା ତାହେଲେ କରିବା ଆମେ କଣ ପାଇଁ କରିବା। ମେନ୍ ତ ମା ମାନେ ଆସନ୍ତୁ, ଆଉ ଝିଅ ମାନେ ଆସିବା ଦରକାର ମାତୃ ଶୁଣନି ମେଣ୍ଢା ମା ଆମେ ମା ମାନଙ୍କର ଆଉ କିଛି କାମ। ନାହିଁ ଆମେ ଯାହା କରି ଯେେ। ଆଉ ଆମର ଏଥିରେ କାମ ନାହିଁ ବର୍ତ୍ତମାନ ଏଇ ଯୋଉ ଝିଅ ମାନେ ଆସି। ଛନ୍ତି ଟିନଜ ର ଝି। ଝିଅ ମାନେ ସେମାନେ ଯିବା ଦରକାର। ସେମାନେ ଜାଣିବା ଦରକାର ଆମ ଟାଇମ ଟା ତ ଆମେ ଯୋଉ ଗଡେଇ ଦେଇଛେ ଆଉ ଯୋଉ ସମୟରେ ଦିକ୍ଷା ନେଇଛେ ସେ ଠିକ। କି ନୁହଁ ସମୟ ତାଙ୍କୁ ତେଣୁ କରି ଆମେ ଯଦି ଏମାନଙ୍କୁ। କୁ ନେଇ କି ଛୋ ଟରୁ ଏମାନଙ୍କୁ ଠାକୁରଙ୍କୁ ଧରଇ ଦବା, ତାହେଲେ ତାଙ୍କର ଲାଭ ଅଛି।
ସେଥିପାଇଁ ପରା ମୁ ଝିଅକୁ କୁହେ ଶୀଘ୍ର ଟିକେ ବାହାରିକି। ଜା ଭାରି ଏଁ କାରଣ । ପି ଝି ଏବେ ସବୁ ନୁହେଁ ଝିଅ ଗୁଡା ସବୁ ହଷ୍ଟେଲ ରୁ ସବୁ ଆସି। ଛନ୍ତି ନା ରଜ ଛୁଟି ପାଇଁ ସବୁ ପଳେଇ ଯିବେ ।
ହଁ।
ଓ ଏବେ ସବୁ ହେଇତ ପଳେଇଲେ ମାସେ ରଜ ଛୁଟିରେ ଆସ । ଥିଲେ ମାନେ ଫଲ ହେଲେ ମ ନ୍ଦିରର ପୁରା। ଝିଅ ଛୁଆ ଗୁରା ସବୁ ଫୁଲ ହେବେ । କଲେଜ ଖୋଲିଲା ସବୁ ହଷ୍ଟେଲ କୁ ପଲେ ଆଉ । ହଁ ଯେ ଯୁଆଡ଼େ ସବୁ ଯିବା କଥା ପଳେଇଲେ। ତାଙ୍କୁ ଆଗେ। ଠିଆ କରିବେ ସେମାନେ। କିଛି କହି
ଆଉ ନିହାତି ସେ ଜାଣନ୍ତୁ ନଜଣାନ୍ତୁ । ତୁମା। ସେ ତ ଏତିକି କିଛି ନ ଏଲେ କହିବାର ମୋ ଇସ ଷ୍ଟ ବୃତ୍ତି କରେ । ଏତିକ ତ ଜଣେ କହିପାରିବ ଭଜନରେ ସ୍ୱର ହଉ । ନହଉ ସେ ତ ଗାଇପାରିବ ନା ।
ଆମେ ଠାକୁରଙ୍କୁ ଧରି କଣ ପାଇଛେ ଆମ ଜୀବନରେ କଣ ଲାଭ କରିଛେ । ଛେ ଠାକୁରଙ୍କୁ ଧରିକି ।
ଖାଲି ସେମାନେ ଏତିକି କୁହନ୍ତୁ ଆଗ ସେମାନେ ଠିଆ ହେଇକି ସା ଠା ଠାକୁରଙ୍କ କଥାଟାକୁ ସାହାସ କାହିଁକନା ସଙ୍କୋଚ ହିଁ ଦୁ ଖ ତେଣୁ।କରି ଆଜି କାଲି ପୁଅ, ଝିଅ ମାନଙ୍କୁ । ଲଜ୍ୟା ଲାଗୁଚି କଉଠି କହିୟାକୁ । ମୁଁ ଜଣେ ଦେଖିତ୍ ବୋଲି ଆଜିକାଲି । ପିଲାମାନେ ଲୋକ ଖଲି ଗୋଟେ ବାଢିବା ପାଇଁ ଲଜା କରୁଛି। ଆଜିକାଲି ପୁଅ, ଝିଅ ତେଣୁ କରି ଏଇଲାଇନ ପ ତାଙ୍କର ଏଇ ସବୁ ରହିବନି।
ମା ଆଜିି ଦିନେସାରା କଣ କରୁଥିଲେ।
ଆଜି, ଏ ମା ଆମେତ ମାଆ ଝିଅ ହିଁ ଘରେ ରହୁଛୁ। ତେଣୁ ରି ସ ସକାଳେ ଝିଅ ଲାଗି ସିମେଇ ଟିକେ କଲି କାଲିର ରୁଟି ଥିଲା ତାକୁ ଟିକେ ଫ୍ରା ଏ କରିଦେଲି ମା, ଝିଅ ଖାଇଦେଲୁ ସକାଳ ଟାଇମ ଟା ତାପରେ ସେଠୁ ସାଢେ ଦଶଟା ବେଳକୁ ପୁଣି ପଖାଳ ମୁଠେ ମୁଠେ ଟେ ବଳିଥିଲା ପଖାଳ ସେଥିରୁ ଖାଇଦକି ବେଳା ଲାଗି ରୁଷ ସେ ଆରମ୍ଭ କରିଦେଲି ଡାଲି କରିଦେଲି ଛତୁ ବାଇଗଣ ଟମାଟୋ ବଢ଼ି ଏ ସବୁ ଗଡିଇ ଦେଇଥିଲି ଭୋଳା ଲାଗି ହେଇଗଲା ମୋର ଏବେ ପୁଣି ଝିଅ ତାର ସେ କଣ ଘରେ ବୋଧ ଗୋଟେ ମିଟିଙ୍ଗ ଅଛି ବୋଲି ସେ ଜଏନ୍ କରି ମିଟିଙ୍ଗ ଟା ଅଛି ତେଣୁକରି ସାରିଲା ପରେ କଣ କରିବା ଟିକେ ଜଳଖିଆ ଟିକେ କଣ କରିବ ଆଉ ଆମେ ତ ମ୍ୟାଗି ଚାଉମିନ ମା ଏତେ ପ୍ରିୟ ନୁହଁ ସ୍ୱସ୍ତିନ ମା ଆମର ହେଇଗଲାଣି କୋଡ଼ିଏ ବର୍ଷ।
କୋଡ଼ିଏ ବର୍ଷ।
ଆଉ ହଁ ଝିଅର ଦୁଇ ବର୍ଷ ପୁଅର ବି ଦୁଇ ବର୍ଷ।
ଓହୋ ସେମାନେ ସବୁ ଦୀକ୍ଷା ନେଇ ଯାଇଥିଲେ
ହଁ ମା ପୁଅ ଟା ଏଗାର ବର୍ଷରେ ଦୀକ୍ଷା ନେଲା ଏଗାର ବର୍ଷରେ ବି ସ୍ୱସ୍ତୟିନୀ
ହଁ, ହଁ, ହଁ ଆମ ଆମ ଫାମିଲି ଟା ଦୀକ୍ଷା ନେଇ ଯାଇଛୁ ସବୁ କିନ୍ତୁ ଆଇଁଷ ଫାଇଁଷ ଖାଉନା। ଦିନ ହେଲେ ଭାବୁ ଯେମିତି ସ୍ୱସ୍ତିନ ନେଇଯିବେ ବୋଲି।
ହଁ ନେଇ ଯା ବା ଭାବନ୍ତୁନି ଆମେ ଆଉ ଭାବିବାକୁ ଆମ ସମୟ ନାହିଁ ଯାହା ଭାବନା ଭାବନାରେ ରହିଗଲେ ରହିଗଲେ ଏଠୁ ଆଉ ଭାବନ୍ତୁନି ନେଇଯାଆନ୍ତୁ। ଆଉ ବଞ୍ଚିବାର ଗୋଟିଏ ଧାରା ହେଲା ମା ଏଇ ଠାକୁରଙ୍କୁ ନେଇକି ଆମେ ଚାଲିବା ଜୀବନ ସାରା ଠାକୁରଙ୍କର ଏଇ ପା ସେଟା ନିତିକି କଣ୍ଟା କଣ୍ଟା ପାଳନ କରି ଆଉ ଆଗକୁ ଯାହା ହେଇଗଲା ମା ଦେଖୁଛନ୍ତି ପୁଅ ଝିଅ ଏବେ ରିସେଣ୍ଟ ଦିଟା ଝିଅ ମେଡିକାଲ ଛାଡିଥିଲି କେମିତି ମାନେ, ଡେଥ ତାଙ୍କର ହେଇଗଲା ଦେଖୁଛନ୍ତି ତ ଝିଅଟିଏ ଯାଉଛି ରାସ୍ତାରେ କଉଟାଇପର କାଲି ଗୋଟେ ଝିଅ ଟେ ଦେଖନ୍ତୁ ମାନେ ଛୟାଶୀ ବର୍ଷର ଝିଅ ଟା କେମିତି ଟ୍ରାପ ଗୋଟେ ଉତ୍ତର ପ୍ରେମରେ ପଡିକି କେମିତି କଣ ଚାଲିଛି ମାନେ ଏଇ ସବୁ ଦେଖିଲା ଶୁଣିଲା ବେଳକୁ ଗୋଟେ ମାନେ ମୁଣ୍ଡ କଣ ହେଇଯାଉଛି। ନହଲେ ଏଇ ସବୁ ର ଆମକୁ ରିହାଇ ପାଇବାକୁ ହେଲେ ଆମକୁ ନେଇକି ଠାକୁର ଚାଲିବାକୁ ପଡିବ ତାପରେ ଆମ ପାଇଁ ଅନ୍ୟ ଯାହା କି ସିଏ ସବୁ ପଛରେ ଆଗ ସିଏ
ହଁ ଆମର ହାଇ ତ କି ଖାଉନାହାନ୍ତିି। ମୁଁ ଭାବୁଛି ସ୍ଵସ୍ତି ସବୁ ନାଇଁ
ହଁ ନେଇଯାଆନ୍ତୁ ହଁ କେ କେତଟି ପୁଅ ଝିଅ ଆପଣଙ୍କର ହ
ଗୋଟେ ଝିଅ ଗୋଟେ ପୁଅ।
ଯାଆନ୍ତୁ ପୁଅ ବଡ ହେଇଗଲାଣି ତ।
ପୁହ ନବମ ହେଲା।
ଆ ନା ଏଥର ନେଇହବ ଆମ ଷଷ୍ଠ ପଢୁଥିଲା ଆମ ପୁଅ ଟି ମା ନେଇ
ଆଉ ଝିଅର ପ୍ଲ ପ୍ଲସ୍ ଥ୍ରି ଫାଷ୍ଟ ଇୟର
ହଁ ଦେଇଦିଅନ୍ତୁ ଏଥର। ଆଉ ଅନାନ୍ତିନି ଆଗକୁ ଆଉ ଆମେ ନେଲା ବେଳକୁ କିଛି ଲାଭ ହବନି କାହିଁକି ନା କିଏ କହିପାରିବ ଝିଅଟି କୋଉ ଘରେ ପଡିବ କଣ ପଡିବ ଯଦି ସେ ଠାକୁରଙ୍କୁ ନେଇକି ସବୁ ପାଳନ କରିଥିବ ସେ ଶାଶୁ ଘରେ ଯେମିତି ଘରେ ପଡ଼ିଲେ ବି ସିଏ ତାର ଏଇ ପଂଞ୍ଚ ନୀତିକି ଛାଡ଼ିବନି। ସିଏ ତାଙ୍କର
ଝିଅ କୋଉଁ କଲେଜ ରେ ପଢୁଛନ୍ତି?
ଆମର ପ୍ଲସ୍ ଥ୍ରୀ ପଢୁଛି ମା ଟା ଆମର ନାଲକୋ ଏସ୍ ବି ଏମ୍ ଜାଣିଛନ୍ତି।
ହଁ ହଁ
ହଁ ସେଠି।
ଆ କୁହ।
ପୁଅ ରହୁଜନ ବୁ ବି ସେ ହେଠି ରହିକି ପଡୁଛି ଆଉ
ହ ହ ଘରେ କେହି ନା ମା ଝିଅ ଅଛନ୍ତି ନାଇଁ କି
ହଁ
ଭାଇ ନା
ସେ ରହୁଛନ୍ତି କଟକରେମା
ଓହୋ କେବେ କେବେ ଆସନ୍ତି ଆଉ।
ହଁ ଏଇ ଦୋଳିକି ଆସିଥିଲେ ପୁଣି ଦେବସ୍ନାନ ପୂର୍ଣ୍ଣିମାରେ ଆସିବ ମା ଆମେ ଟିକେ ମାଳି ଆମର ଜାତି ତ ତେୁକରି ଆମର ପୂଜା ଆମ ଶିବ ପୂଜା କରୁଛୁ। ତେଣୁ କରିରି ଆମର ଦେବ ସ୍ନାନ ପୂର୍ଣ୍ଣିମା ଦିନ ସେଦିନ ଟିକେ ଗୋଟେ ପୂଜା ରହୁଛି ଆମର ତୁମେ ଭାଇ ସେଇଦିନ ଆସ। ଆସିବେ ସେଦିନ ଆସିଲା ପରେ ବି ପୁଣି ରଥଯାତ୍ରାକୁ ଆସିବେ ଆଉ।
ହଁ ଆଉ କଣ ଖବର?
ଆଉ କଣ କୁହନ୍ତୁ ଆଉ ଭ ସବୁ ଆ ଆଉ ଆଗ ବା ଆସ ଆସନ୍ତୁ ଆମ ଆଡେ ବୁଲି ଦେଇକି ଯିବେ।
ହ
ଆମର ଭଲ ଦଶହରା ହଉଛି ମା ଆମ ଘର ମା ମହାଦେବଙ୍କ ମନ୍ଦିର ଆମ ମନ୍ଦିର ଆମ ଘର ଗୋଟେ ରାସ୍ତା ଖାଲି ତିରିଶ ମିଟର ରାସ୍ତା ତ ଯାହା ରହିଲା।
ଓହୋ ପାଖରେ ବୋଧେ ଆପଣଙ୍କ ଗାଁ ଟା।
ହଁ। ପୁର ଗୋଟେ ଗେଟ କହିଲେ ଚଳେଳ ମନ୍ଦର ର କ ଆମ ଘର
ହଁ। ଆଉ ଭୁବନ ତ ଆମର ଏତେ ବଡ ଗାଁ ଆଉ।
ହଁ ସେ ଏସିଆରେ ବଡ ଆଉ। ଏସିଆ ମହାଦେଶରେ ବା ଭୁବନ ବଡ ବୁ ଭୁବନ କଣ ଗୋଟେ କ।
ହଁ ଆମ ଆମ ଘର ଟା ଯାଜ ପୁରୁ। କିନ୍ତୁ ବ ବନରେ ବାହାଘର।
ନା। କନ୍ସା ପି ତଳେ ସେଠିକି ବେଶୀ ନାଇ କି ମା।
ଓ ହଁ। ରହିଲି ଏ
ହଁ ଜୟ ଗୁରୁ ଜୟ ଗୁରୁ।